ହୋଉ
ହ୍ୟାଲୋ। ହଁ ମ୍ୟାଡ଼ାମ ନମସ୍କାର। ହଁ। ଶୁଭ ସକାଳ। ହଁ। ଭଲ ଅଛି। ଆଉ କଣ କଣ? ହେଲେ ଖାଏ ବ୍ୟସ୍ତ ଥିଲେ କି କଣ କେମିତି?
ଖାଇବା ସରିଗଲାଣି ଆଉ।
ଓହୋ।
ଆପଣ ଖାଇସାରିଲେନି?
ହଁ। ମୁଁ କାଲି ପିଠା ବନେଇଥିଲି ଆଜି ସେଇଟା ରହିଯାଇଥିଲା ମୁଁ ସେଇ ପି
ପିଠା ଆଜ୍ଞା ଆଜ୍ଞା। ଆଉ ଆପଣଙ୍କ ସେପଟେ ବୁଲିବା ଜାଗା କଣ କଣ ଅଛି?
ଆମଟା ତ ବହୁତ ଜାଗା ଅଛି। ଆମର ଯୋଉ ଆମର ଗାଁ ସେପଟରେ ଆମର ମୁଁ ଏବେ ଏ ଜଗନ୍ନାଥଙ୍କୁ ଯୋଉ ତ ଯାଇଥିଲେ। ଜଗନ୍ନାଥଙ୍କ ପାଖକୁ ଆମର ସେ ସହି ଆମର ତ ଏଇଠି ମୁଁ ତ ଯୋଉ ସାଇଡରେ ଅଛି। ଆମର ଏପଟେ ମା ଅଛନ୍ତି ସମଲେଇ ମା ଅଛନ୍ତି। ଘଣ୍ଟେଶ୍ଵରୀ, ହୀରାକୁଦ ଯୋଉ ସାଇଟରେ ସବୁ ଅଛନ୍ତି। ଆଉ ଆଉ ଏମିତି ସବୁ ବହୁତ ବହୁତ ଜାଗା ମୁଁ ତ ପ୍ରାୟ ଜାଗା ବୁଲିନି ବାକି ନାଁ ସବୁ ଜାଣିଛି।
ଆଜ୍ଞା-ଆଜ୍ଞା ମୋତେ ତ ମୋତେ ବି ଘଣ୍ଟେଶ୍ଵରୀ ମୁଁ ଯାଇଥିଲି ଏବେ। ଦିଇ ତିନି ମାସ ତଳେ ଯାଇଥିଲି। ଘଣ୍ଟେଶ୍ୱରୀ ସେଇଟା ତ ବହୁତ ହି ବଢ଼ିଆ ଜାଗା। ମାନେ ଘଣ୍ଟେଶ୍ୱରୀ ହଉଛି ମାନେ ତା ତାଙ୍କର କାହାଣୀ ଶୁଣିଛନ୍ତି କି ଆପଣ ଘଣ୍ଟେଶ୍ୱରୀ?
ଘଣ୍ଟେଶ୍ୱରୀଙ୍କର କାହାଣୀ ଶୁଣିନି ବା କି ସେ ଜାଗାକୁ ଯାଇକି ମତେ ବହୁତ ପୁରା ବଢିଆ ଲାଗିଲା ଘ ଣ୍ଟେଶ୍ୱରୀଙ୍କ ମୁଁ କାହାଣୀ ଶୁଣିନି। ଉଁ କାହାଣୀ ମା ଙ୍କର କାହାଣୀ କଣ ଇଏ ଥିବ ବାକି ସେ ଜାଗା ସେ ଯୋଉ ଘ ଣ୍ଟ ଟଙ୍ଗା ହେଇଚି ଯୋଉ ମାଆ ଙ୍କର ସବୁ ଯୋଉ ମାନସିକ ପୂରଣ କରିକି ଯୋଗୁ ସବୁ ଘଣ୍ଟି ଦେଇଛନ୍ତି। ବହୁତ ସାରା ଘଣ୍ଟି ଆଉ ସେଠି ଦେଖିଦେଲା ବେଳକୁ ସେ ବଢିଆ ଜାଗାରେ ବି ମା ରହିନ୍ତି। ପୁରା ଛାଇ ତଳେ ସେ ଯୋଉ ଯୋଉଠି ଅଛନ୍ତି
ଆଜ୍ଞା। ମାନେ ଘଣ୍ଟେଶ୍ଵରୀ ଆଜ୍ଞା। ଘଣ୍ଟେଶ୍ୱରୀ ଏତେ ଭଲ ଜାଗା ମାନେ ସେଠି ଯଦି ମାନେ କଣ କୁହନ୍ତି ନା ଝଡ଼ ବାତ୍ୟା ଆସେ। ତ ଝଡ଼ ବାତ୍ୟା ଆସିଲା ସମୟରେ ମାନେ ଯୋଉ ଘଣ୍ଟି ଅଛି ଏତେ ଜୋରରେ ମାନେ ଶବ୍ଦ ହବ ମାନେ ଲାଗିବ କି ସ୍ଵୟଂ ମା ମାତା ମାନେ ଘଣ୍ଟେଶ୍ଵରୀ ଚାଲି ଚାଲିକି ଆସୁଛନ୍ତି। ନୃତ୍ୟ କରୁଛନ୍ତି ସେମିତି ଲାଗେ ପୁରା।
ସେଟା ସେ ଜାଗା ହିଁ ସେମିତିଆ ମାନେ ସେମିତି ଲାଗିବ ବୋଲି ମାଆଙ୍କର ମା ସେମିତି ମାନେ ଯୋଉଠି ବି ମା ମାନେ ସବୁ ଅଛନ୍ତି ସବୁ ଜାଗାରେ ହିଁ ସେମିତି ମାଲ ଟା ପୁରା ବଢିଆ ଲାଗେ। ସେଠି ବସି ପଇଲେ ଯେକୌଣସି ମା ମନ୍ଦିରରେ ତମେ ଯଦି ବସି ପଡିବ ସେଠି ପୁରା ଶାନ୍ତି ଲାଗେ। ମନକୁ ଯେମିତି ସତେ ଯେମିତି ଗୋଟେ ମା ଗୋଟେ ତା ଛୁଆକୁ କୋଳେଇ ନେଇ ଯାଉଛି। ପାଖରେ ବସେଇଛି ସେଇ ଟାଇପ ର ହିଁ ଲାଗେ। ମନରେ କିନ୍ତୁ ଅ ବିଶ୍ୱାସ ଆଉ ଯେମିତି ଗୋଟେ ଥିବା ଦରକାର। ଭାବନା ନଥିଲେ କିଛି ଯେମିତି ହେଇ
ନିହାତି ଆଜ୍ଞା ନିହାତି। ଆଉ ମାନେ ଘଣ୍ଟେଶ୍ଵରୀ ମନ୍ଦିର କୁ ଯିବା ବେଳେ ଯୋଉଁ ରାସ୍ତା ଥାଏ। ନା ଛୁଆମାନେ ଟିକେ ଡରନ୍ତି ସେଠି।
ହଁ ସେଇ ଛୁଆ ମାନେ ମୁଁ ତ ପୁରା ଡରି ଯାଇଥିଲି। ଆଉ ଛୁଆଙ୍କ କଥା ମତେ ବି ସେଇ ଯୋଉ ବା ଟା ମତେ ସେଇଟା ବି ବହୁତ ଡର ଲାଗିଲା।
ଆଜ୍ଞା। ଗୋଟେ ପଟେ ପୁରା ପାଣି ଅଛି ଆଉ ଗୋଟେ ପଟରେ ପୁରା ଯୋଉ ମାନେ ପୁରା ଡ୍ୟାମ୍ ଉପରେ ହିଁ ରାସ୍ତା ଅଛି। ଗୋଟେ ଛୋଟ ରାସ୍ତା ପୁରା। ମାନେ ଯଦି ସାମ୍ନାରୁ ଲୋକ ଆସୁଥିବେ ତ ଯିବା ଅସୁବିଧା ହେଇଯାଏ। ମାନେ ପୁରା ଗୋଡ଼ ମୋଡିକି ମାନେ ଠିଆ ହେବେ ସେଠି ଜାଗା ଦେବେ ତାହାଲେ ଜଣେ ଯାଇ ପର୍ବ ନହଲେ ଯାଇପାରିବନି ସେମିତି। ଆଉ ଯଦି ଭୁଲରେ ବି କିଛି ଜିନିଷ ଆପଣଙ୍କର ଏପଟେ ନା ସେପଟେ ପଡ଼ିଯିବ ତାହେଲେ ମାନେ ସେଇଟା ମିଳିବା ବହୁତ ହି କଷ୍ଟ ମିଳିବନି ଆଉ।
ସେ ହଁ ମିଳିିବନି ହୁଁ। ସେ ଜାଗାରେ ଆମେ ପୁରା ଯାଇଥିଲୁ ଆଉ ସେଠି ପୁରା ବସିଲୁ ଘଣ୍ଟେ ପାଖାପାଖି ଆମେ ପୁରା ବସିଲୁ।
ଆଜ୍ଞା।
ସେ ଜାଗା ପୁରା ବଢିଆ ଶାନ୍ତି। ଲାଗୁଥାଏ ସେ ଜାଗାରେ ପୁରା ବସିକି ଆମକୁ ହଁ ଜାଗା ଟା ପୁରା ବଢିଆ ଲାଗୁଥାଏ।
ଆଜ୍ଞା ଛୋଟିଆ ଜାଗା। କିନ୍ତୁ ବହୁତ ଶାନ୍ତି ଲାଗେ ଛୋଟିଆ ଜାଗା ହେଲେ ବି ମାନେ ବହୁତ ଶାନ୍ତି ଲାଗେ ସେ ଜାଗା।
ପୁରା ଥଣ୍ଡା ଜାଗା ଟା ସେ।
ଆଜ୍ଞା ମାନେ ଏଇ ଗ୍ରୀଷ୍ମ ମାସରେ ବି ସେଠିକୁ ଯଦି ଗଲେ ଆପଣ ତ ଆସିବାକୁ ଇଚ୍ଛା ହବନି ଏତେ ଥଣ୍ଡା ଲାଗିବ।
ହିଁ ବଢିଆ ଏଇ ଯୋଉ ସାଇଟ ରେ ସବୁ ଯୋଉ ପାଣି ପୁରା ସାଇଟ ଯୋଉ ଇଏ ରହିଛି। ଯାଉଛି ନଦୀ ରହିଯାଉଛି ସେଥିଲାଗି ସେ ଜାଗା ଟା ବହୁତ ପୁରା ଥଣ୍ଡା ଲାଗୁଛି ଶି
ଆଉ ଏବେ ସମଲେଇ ମନ୍ଦିରକୁ ଯିବେ ନା ଯାଇପାରିବେନି ମାନେ ନଟା ପରେ ଯଦି ଗଲେ ତ ମାନେ ଏତେ ଖାଲି ପାଦରେ ଯିବାକୁ ପଡ଼େ ମନ୍ଦିରକୁ ତ ଏତେ ମାନେ ଗରମ ଲାଗେ। ପାଦ ମାନେ ପୁରା ଏବେ ଜଳିଗଲା ଭଳିଆ।
ପ
ହଁ।
ହୁଁ। ଏବେ ସବୁଆଡେ ସ ପାଦ ସେମିତି ଦେଇ ହବନି ଏତେ ଜୋରେ ଖରା ହଉଛି। ନଅଟା ଦଶଟା ବେଳକୁ ହିଁ ପାଦ ପୁରା ଗରମ ହେଇଯାଉଛି। ଚାଲି ହଉନି ଆଉ ନା। ଏମତି ପୁରା ଲାଗୁଛି ଖରା ଏ ବର୍ଷ ଅଧିକ ପୁରା ହେଇଯାଉଛି ଆମର ତ ଇଆଡେ ଚାଳିଶ ଛୟାଳିଶ ଡିଗ୍ରୀ ହିଁ ରହିଥିଲା ଯେହେତୁ ଏବେ ବର୍ଷା ଯୋଉ ମଝିରେ ମଝିରେ ହେଇ ଯାଉଛି ଏଇନା ଏ ଥଣ୍ଡା ପାଗ ଟା ଥଣ୍ଡା ପୁରା ଲାଗୁଛି।
ଆଜ୍ଞା। ଆମ ଏପଟେ ତ ଟିକିଏ ଏତେ ବି ଗରମ ଲାଗୁନି କାହିଁକିନା ଏଠି ମାନେ ସତଚାଳିଶ ଅଠଚାଳିଶ ଡିଗ୍ରୀ ମାନେ ଥିଲା ଗରମଟା ତ ସେ ଗରମ ଟିକେ କମିକି ଏବେ ଚାଳିଶ ଡିଗ୍ରୀ ହେଇଚି ମାନେ ଆଠ ଡିଗ୍ରୀ ମାନେ ତପ ତଫାତ ରହିଯାଇଛି ତ ସେଥିପାଇଁ ଚାଳିଶ ଡିଗ୍ରୀ ହେଲା ଲେବି ଆମକୁ ଗରମ ଲାଗୁନି କାହିଁକିନା ଆମେ ଆଉ ଏତେ ଗରମରୁ ମାନେ ବର୍ତ୍ତିକି ରହିଯାଇଛୁ। ସେଥିପାଇଁ ଚାଳିଶ ଡିଗ୍ରୀ ହେଲା ସତ୍ତ୍ୱେ ବି ଏବେ ଆମକୁ ଗରମ ଲାଗୁନି।
ନାଇଁ ଏବେ ଯୋଉ ସବୁଆଡେ ବର୍ଷା ହେଇଗଲା ସେଥିଲାଗି ମାନେ ଗରମର ମାନେ ତାତି ଟା ଟିକେ କମି ଯାଇଛି ବା ପୁରା ଥଣ୍ଡା ହେଇଯାଇଛି। ସବୁ
ଆଜ୍ଞା।
ବର୍ଷୁମତୀ ସେଇ ଦିନ ବି ବହୁତ ଆଗରୁ ଏବେ ମାନେ କମ୍ ବର୍ଷା ହୋଉଛି ସେ ଏବେଠୁ ଯେତେବେଳେ ରଜ ତିନି ଦିନରେ ଯୋଉ ବସୁମତୀ ଗାଧୁଆ ଦିନ ଯୋଉ ଚାରି ଦିନର ଯୋଉ କଥା କହୁଛି ସେଦିନ ଏତେ ଜୋର ବର୍ଷା ହୁଏ ମାନେ ସେଦିନ ଫାଷ୍ଟ ମାନେ ସେଟା କହନ୍ତି ଯେ ବସୁଧା ବସୁଧା ଶାନ୍ତି ହୁଅନ୍ତି ମାନେ ବର୍ଷା ଭଗବାନ ବର୍ଷା ବର୍ଷା ମାନେ ଇନ୍ଦ୍ର ଦେବତା ହିଁ ଶାନ୍ତି କରନ୍ତି ତାଙ୍କୁ ବର୍ଷା। ରେ ମାନେ ଯୋଉ ଗରମ ହୁଏ ଅଇକାଥାନ୍ତି ଗୋଟେ ବର୍ଷା
ମାନେ ସେତେବେଳକୁ ଏ ଯୋଉ ରଜ କୁ ମାନେ ଆପଣ ଯଦି ଦେଖିବାକୁ ଗଲେ ଏ ରଜ ତାକୁ ମାନେ ଧାନ ଚାଷ କରିବାଟା ମାନେ ପୁରା ଷ୍ଟାର୍ଟ କରିଦିଅନ୍ତି। ଆଉ ଆମ ଯୋଉ ନୂଆଖାଇ ବେଳକୁ ମାନେ ପୁରା ଧାନ ଅମଳ କରନ୍ତି।
କେତେ ସୁନ୍ଦର ପର୍ବ ଦିଟା ଯାକ ଆଜ୍ଞା। ମାନେ ଦୁଇଟା ଯାକ ମାନେ ପୁରା ଇଣ୍ଟରନାଲି ପୁରା କନେକ୍ଟେଡ଼୍ ହେଇକି ଅଛନ୍ତି ମୋତେ ଏହା ଲାଗେ।
ଆମର ତ ଓଡିଆଙ୍କର ବାର ମାସରେ ବାର ପର୍ବ ନା ଚାରି ଯୋଉ ସବୁ ପର୍ବ ଆମ ଓଡିଆ ମାନଙ୍କର ଯେତିକି ପର୍ବ ଅଛି। ପୁରା ବାର ମାସରେ କୁହନ୍ତି ତେର ପର୍ବ କୁହନ୍ତି। ହୁଁ।
ତେର କଣ ଆଉ ବି ଅଧିକ ପର୍ବ ଅଛି। ଯଦି ଆମେ ଗଣିବା ତାହେଲେ ବହୁତ ହି ପର୍ବ ଅଛି ମାନେ
ଗୋଟେ ମାସରେ ତ ତିରିଶଟା ଖଣ୍ଡେ ହେଇଯିବ ସେମିତି ପର୍ବ ଆମେ ଯଦି ଗଣିବାମ
ଆଜ୍ଞା ବହୁତ ଅତି ଭଲ ଲାଗେ ମାନେ ଆମ ଓଡ଼ିଆ ଯୋଉ ପରମ୍ପରା ଅଛି। ସମସ୍ତଙ୍କର ସବୁ ଜାତିର ଗୋଟେ ନିଜ ନିଜ ପରମ୍ପରା ଥାଏ ତ ଆମ ଓଡ଼ିଆ ଜାତି ଯୋଉ ପରମ୍ପରା ଅଛି ମୋତେ ସେଇଟା ବହୁତ ହି ଭଲ ଲାଗେ।
ହଁ।
ମୋ ମାଟି ପୁଣି ମାନେ ମାଟିରେ ଯେଉଁ ଯେତେ ବି ମାନେ ଆମ ପରମ୍ପରା ଗୁଡ଼ିକ ପୁରୁଣା ପରମ୍ପରା।
ବହୁତ ବଢିଆ ଲାଗେ ପୁରା ଆମର ଏଇ ରଜ ପର୍ବରେ ତ ରଜ ପୁରା ତିନି ଦିନ ସରିଗଲା ଗୋଟେ କେମିତି ଖାଁ ଖାଁ ଲାଗେ ମାସ ଆଗରୁ ଯୋଉ ରଜ ହବ ରଜ ହବ ତାର ଗୋଟେ ମାନେ ସ୍ଵତନ୍ତ୍ର ଗୋଟେ ଯେମତି ବିଧି ଗୋଟେ ଯେମତି ଥାଏ ସେ ସେମିତି ହେଲେ ଆମର ରଜ କେବେ ହବ ରଜ କେବେ ହବ ଆଗକୁ ଆସୁଛି ବୋଲି କେତେ ବଢିଆ ଲାଗୁଛି ରଜ ସରିଗଲେ ବହୁତ ମାନେ କେମିତି ଗୋଟେ ଅଜୀବ ଟାଇପର ଲାଗେ।
ଆଜ୍ଞା ରଜ ସରିଲା ପରେ ସବୁ ଛିନା ଛିନା ଲାଗୁଥିବ? ମାନେ ଆସିଥିବେ ଘରକୁ ସେମିତି ଲୋକ ବି ଆସୁଥିବେ।
ରଜର ଗୋଟେ କହନ୍ତି ରଜର ଗୋଟେ ବାସ୍ନା ଅଛି।
ଆଜ୍ଞା ନିହାତି।
ରଜ ତାପରେ ରଥଯାତ୍ରା ଯୋଉ ଆମର ପଳେଇ ଆସିବ। ରଥଯାତ୍ରାର ଆଷାଢ଼ ମାସରେ ଯୋଉ ରଥଯାତ୍ରାଟା ଭଗବାନଙ୍କର ଗୋଟେ ଦେଖ କେମିତି ଅଲଗା ସେ କେତେ ତାଙ୍କର ଗୋଟେ ନୀତିକାନ୍ତି ବିଧି ରହିଛି ଯେ ସିଏ ପୁରା ସେ ନଅ ଦିନ ଭିତରେ ପୁରା ସେ ତା ଭିତରେ ଛନ୍ଦି ହେଇକି ରହୁଛନ୍ତି ଜଗନ୍ନାଥ। ଆଉ ବଳଭଦ୍ର ସୁଭଦ୍ରା। ସେଇଟା ତ କେତେ ଖୁସିର କଥା ନା ଜଗନ୍ନାଥ ତା ଭିତରେ କେତେ ଦେଖ ମାଉସୀ ମା ଘରକୁ ଯିବେ ପୁଣି ସେ ପୋଡ ପିଠା ଖାଇ ମାଉସୀ ମା ଘରୁ ପୁଣି ତାଙ୍କ ଲକ୍ଷ୍ମୀ ମା ପାଖକୁ ସେ ଫେରିବେ ହଁ।
ଦେବସ୍ନାନ କରିଲା ପରେ ସେ ତ ଜଗା ତ କେବେ ଗାଧୁଅ ନାହାନ୍ତି ମାନେ ଗାଧନ୍ତିନି କେବେବି ଯେତେବେଳେ ଗାଧୋଇବେ ଗାଧୋଇଲା ତା ପରେ ମାନେ ଦଶ ଦଶ ଦିନ ପାଇଁ ସେ ମାନେ ତାଙ୍କୁ ଜର ପଡିବ।
ହଁ ସେଇଟା ଜର ତାଙ୍କୁ ହୁଏ ସେ ଶହେ ଆଠ ଗରା ପାଣି ରେ ଗାଧାନ୍ତି ଯେହେତୁ ସେଇଟା ତାଙ୍କୁ ଜର ହିଁ ହୁଏ।
ଜ୍ଵର ହେଲା ପରେ ମାନେ ନିଷେଧ ନା ମନ୍ଦିର ଭିତରକୁ ଯିବା ନିଷେଧ।
ହଁ ସେଇଟା ସେ ମନ୍ଦିର ଭିତରେ ଜଗନ୍ନାଥଙ୍କ ଏତେ ଜୋର ଜର ହୁଏ ଯେ ସେ ମୋଡା ଘସା ହିଁ ଖାଆନ୍ତି ତାଙ୍କ ତାଙ୍କୁ ମାନେ ସବୁ ଚେରମୂଳି ତାଙ୍କୁ ମେଡିସିନ ବି ବଟା ହେଇକି ଚେରମୂଳି ର ଔଷଧ ବି ତାଙ୍କୁ ବଟା ହେଇକିରି ଦିଆ ହୁଏ ସେଖାଆନ୍ତି।
ଅନ ଭୋଗ ଆଉ ଲାଗେନି।
ନା ଲାଗି ହବନି ସେ ସେତେବେଳେ ମାନେ ତାଙ୍କୁ ହିଁ ଜର ମାନେ ଭକ୍ତଙ୍କର ମୋଡା ଘଷା ହିଁ ତାଙ୍କ ଦରକାରେ। ଆଉ ମୋଡା ଘସା ଖାଇବେ ଏଇଟା ସତ କଥା
ଆଜ୍ଞା ଆଜ୍ଞା।
ଖାନ୍ତି ତାଙ୍କ ମୋଡା ମୋଡା ଘଷା ହେଇ ତାଙ୍କର ଘସା ଗୋଟେ ତେଲ ମାନେ ସ୍ଵତ ତେଲ ତାଙ୍କ ପାଇଁ ପ୍ରସ୍ତତ ତେଲ ଘସା ହବ ତାଙ୍କ ଦେହରେ ମାଲିସ ଯେମିତି ହୁଏ ମାଲିସ ହବ ମେଡିସିନ ଯୋଉ ଚେରମୁଳି ଔଷଧ ହେଇ ଗୋଟେ ମାଙ୍କର ଆସି ମା ତାକୁ ଭଗବାନ। ଜଗନ୍ନାଥ ପାନ କରିବେ।
ଆଜ୍ଞା ନିହାତି।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
ମାନେ ଆମର ଯୋଉ ଯେତେ ବି ମାନେ ଛୋଟରୁ ଧରିକି ମାନେ ବଡ଼ ପର୍ଯ୍ୟନ୍ତ ଯେତେବି ପରମ୍ପରା ଅଛି ମାନେ ଯେତେ ବି ପର୍ବ ଅଛି ସବୁ ପର୍ବ ପର୍ବାଣି ମାନେ ନିଜ ନିଜ ଜାଗାରେ ବହୁତ ସୁନ୍ଦର।
ସବୁଠାରୁ ଏଇ ରଥ ଯାତ୍ରା ଟା ଆହୁରି ମାନେ କଣ କହିଲ ମାନେ ପୁରା ।
ଲୋକ ସମୁଦ୍ର ଆଜ୍ଞା ପୁରା ଲୋକ ସମୁଦ୍ରଟା। ମୁଁ ତ ଭାବିଛି ଏଥର ରଥଯାତ୍ରାକୁ ଯିବି ଜଗାକୁ ଦର୍ଶନ କରି। କିଏ ଆସିବେ ଏତେ ବଡ଼ ବଡ଼ ଆଖିରେ ଅନେଇକି ରହିଛି ସେ
କଥା ଟା ଯେତିକି ନୁହଁ ପୁରା ଡର ଲାଗେ ମାନେ ଏଇ ଯୋଉ ଭିଡ ଏବେ ଅଧିକ ହେଇଯାଉଛି ମ୍ୟାଡାମ ସେ ଥିଲାଗି ହଉ ମାଡାମ ଟାଇମ ତ ହେଲାଣି ମୁଁ ଟି କେ ପରେ କଲ୍ ପୁଣି ଆପଣଙ୍କ ସାଙ୍ଗରେ କରୁଚି କଥା ହେଇକି ପୁରା ବହୁତ ବଢିଆ ଲାଗୁଛି ଆପଣଙ୍କ ସାଙ୍ଗରେ। କେତେବେଳେ ଟାଇମ୍ ସରିଯାଉଛି ଜଣା ହିଁ ପଡୁନି। ଆଜ୍ଞା ଆଜ୍ଞା ହଁ ହଁ।